ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ବନ୍ଧୁ। କଣ ଖବର?
ଭଲ ସବୁ। ଆଉ ଆପଣ କେମିତି କଣ ଅଛନ୍ତି କୁହନ୍ତୁ?
ହଁ ଭଲ ଅଛି।
ଆଉ ଖିଆ ପିଆ ସଇଲାଣି?
ହଁ ଏଇ ଚା ଟିକେ ପଇିଲୁ ଆ ପକୁଡି ଫକୁଡି ଟିକେ ଖାଇଲୁ ଏବେ ଆଉ। ହୁଁ।
ଘରେ କେମିତି କଣ ଅଛନ୍ତି ଲୋକ?
ହଁ ସବୁ ଭଲରେ ଅଛନ୍ତି ଆଉ।
ଆଉ ତମ ଲୋକ ଖାସ୍ ଲୋକ?
ନାଇଁ ଖାସ ଲୋକ କେହି ନାହାନ୍ତି।
ହଁ ଆଉ ଯାଇନାହାଁନ୍ତି ପ ଗିଲ ଆ ବୁଲିବାକୁ।
ହଁ ବୁଲିବାକୁ ଯିବୁ ଭାବୁଥିଲୁ ଏବେ ଯାଇନୁ ଆଉ।
ଆପଣ ସେଆଡେ ବର୍ଷା ଫର୍ଷା ହେଉଛି?
ହଁ ବର୍ଷା ହଉଛି ଲଘୁଚାପ ତ ହେଇଛି ଆଉ।
ଧାନମାନ ରୁଆ ହେବ ଆଉ ନା?
ହୁଁ।
ହୁଁ।
ଆଉ କଣ ଖାଇଥିଲେ ସକାଳେ?
ସକାଳେ ପଖାଳ ଖାଇଥିଲୁ ଏଇନା ଖାଇବୁ ଆଉ। ଖାଇନୁ ଏ ଗୋଟା ବେଳେ ଖାଇନୁ।
ହୁଁ। ହୁଁ, ହୁଁ। ଆଉ ଆଉ ଆପଣ ଏଠି ମନ୍ଦିର ଫନ୍ଦିର ଅଛି କି କୋଉଠି?
ଆମର ଏଠି ମନ୍ଦିର ନାହିଁ ମ, ମଣ୍ଡପ ଗୋଟା ଅଛି ବଡ଼ଟା।
କଣ ମଣ୍ଡପ ନାଁ?
କଣ ସେଇଟା ବାଜୁପୁରା ମଣ୍ଡପ।
ହୁଁ, ହୁଁ। ଆଉ ମନ୍ଦିର ଏଠି ନାଇଁ ଆପଣ ବ ଶୁଣିଥିଲି କଣ ନାାୟାଣୀ ମନ୍ଦିର ନା କଣ?
ଏଇଟା ଆମ ଘର ପାଖରେ ଅଛି ମୁଁ ଅ ରହୁଥିଲି ମଣ୍ଡ ପ ପାଖରେ।
ହଁ ହଁ, ହିଁ, ହଁ। ସେଠି କଣ କେତେ କଣ ବାହାଘ ଫାଘର ହେଲାଣି କଣ?
ଆଉ କା କାଲି ହଉଥିଲା ଆଜି ହଉଥିଲା ସବୁଦିନ ବାହାଘର ଅଛି। ଦି ତିନି ନା ବାଘର ହଉଛି, ବଢିଆ ଜାଗାାରେ ହେଇଥିଲା ନା, ହୁଁ।
ହୁଁ। ଉ ହୁଁ କେତେ କଣ ତାର ରହୁଛି ପଇସା ପତ୍ର ନଉଛନ୍ତି?
ଆଜ୍ଞା ହେଗୁଡା ଆମେ କାହିଁ ଯାଉଥିଲୁୁ ଆମର କାମ ହେଗୁଡା ନା। ଆମେ ଯାଇଁ ହେକଥା ପଚାରୁଛୁ ତାଙ୍କୁ।
ଓ ହୋଁ ହଁ ହଁ। ଆପଣଙ୍କ ଘରେ ଘରେ କିଏ କିଏ ଅଛନ୍ତି ସବୁ?
ପ ମୁ
ହୁଁ। ହୁଁ ହୁଁ।
କଣ ଘରେ?
ଆଉ ଆମର ଭାଇ ଭାଉଜ। ବାପା ବୋଉ, ଆଉ ଯୋଉ ଇଏ କଣ କହ ବାପା ଆମର ଦୋକାନ ଅଛି ଦୋକାନ ରେଅଛନ୍ତି। ହଁଆମର ଇଏ ଏଇ ଗ୍ରୋସରୀ। ଏଇ ନାଁ ଏଇ ଭାତ। ଡାଲି ଚାଉଳ ଏଇ ସବୁ ଗ୍ରୋସ ରି ଦୋକାନ। ଦୋକାନ ସବୁ ଆଉ ଆଉ ଯୋଉ ଇଏ ଉଁ ଝିଅ କେତେ ବର୍ଷର ହେଲାଣି?
ବର୍ଷେ ନୁହେଁ ଆଠ ମାସ ହେଲାଣି ଛୁଆ ଆଉ।
ଓ ହଁ ହଁ ହଁ ଭଲ ସୁଖିପରିବାର ଟେ ଆପଣ ଆଉ। ହୁଁ ଆଉ ଏ ଯୋଉ ଚାଷ ବାସ କଣ ଚାଷ ବାସ କଣ ହୁଏ?
ହୁଁ ତଳି ଫଳି ପଡିଲାଣି ଆଉ ଖାଲି ନୂଆ ହବ ପୋଦା ହବ ଆଉ।
ଓହ ବର୍ଷା ବର୍ଷା ତ ଚାଲି ତ ଲଘୁଚାପ ଆମ ଇଆଡେ ଜୋର ହଉଛି ବର୍ଷା।
ଆମ ଇଆ ଟିକେ କମ ହେଇଛି ଜୋରେ ହେଲେ ଟିକେ ବିଲ ପାଗଳ ଛାଁ ଆଉଣ୍ଡା ବଟା ହଉଛି କମ ହଉଛି ଆଉ।
ହୁଁ ହୁଁ ହୁଁ ହୁଁ?
ଆଉ ତମେ ସେଣ ମାଛ ଫଟ ହଉଛ ନା ବସ୍ା ହେଲେ ମାଛ ଘଣ୍ଡି ଜ କରି
ଆଛ ଟିକେ ଜୋରୁ ଆମର ହେରିଛନ୍ତି ଏ ପ୍ରବଳ ସକାଳୁ ଧରୁଥିଲେ ଏଇଭଳିଆ ଟିକେ ଜ ଟିକେ ଯାଇଛନ୍ତି ସବୁ ଧରିକି ତଥାପି ପଳେଇଆସଛନ୍ତି ଦି ତିିଟା ଜାଲ ଧରିକି ମାସ ଧରିବାକୁ। ହୁଁ? ଏଇ ଯୋଉ ଆଉ ସାଙ୍ଗସାଥି ସବୁ ଖବର କଣ କ?
ସା ଏତ ହବଉ ଦି ସେଟା ସବୁ କି ଆମେ ଅଛୁ ଆଉ।
ହୁଁ ହୁଁ?
ଆ ତମେ ସେରେ ନଈ ନାଇଁ।
ହଁ ନଈ ମାଛ ମାଛ ଧରା ହଉଛି ଯେ ନଈ ଅଛି ଆ ଆଉ କଣ କହିଲ ମାଛ ଫାଛ ବି ଧରନ୍ତି ଲୋକ ସବୁ ଏବେ ଟିକେ ଭଲ କଣ କହିଲ ପାଣି ଫାଣି ଟିକେ କମେଇଛି ଆଛ ଟିକେ ଧନି ଆମର ସେଠି ପୋଲ ପୁରାମ ଲୋକ ମାଛ ଧରନ୍ତି ଆମପଲର ଦେଖୁ ସବୁ।
ନାଁ ତମର ସେ ଭଜନ ଫଜନ ପୋଗ୍ରାମ୍ ହୁଏ ନା ନାଇଁ?
ହଁ ଭଜନ ଫଜନ ହୁଏ ହୁଏ ଏଇ ଦେଖିବାକୁ ଯାଏ। ଜାଆ ଆଜି ଯିବି ଏଇ ଆଜି ଯିବି ଗୋଟେ ଜାଗାର ଭଜନ ହବ ଦେଖିବା ଯିବି ସାଙ୍ଗମାନଙ୍କୁ ନେଇକି ଯିବି।
ନେମାଳ ଆଡେ ଯାଇଁ ନ ବୋଲଦଉ ନେମାଳ୍?
ନାଇଁ ମୁଁ ନେ ନେମାଳ କେ ନାଇଁ ଏବେ ଡାକୁଥିଲା ଗୋଟେ ସାଙ୍ଗ ଦେବସ୍ନାନ ପୂର୍ଣ୍ଣିମାକୁ। କିନ୍ତୁ ଆମେ ଯାଇନଥିଲୁ କିନ୍ତୁ ଯାଇନି ଯାଇନି ବି କେବେ। ନେମାଳ ଯୋଉଁ ରଜରେ ବି ଭାବିଥିଲୁ ଯିବୁ ବୋଲି।
ହୁଁ।
ଭଲ ଜାଗା କିନ୍ତୁ ବହୁତ୍ ଜାଗା ଏମ୍ତି ଏମ୍ତି ହେଇଚି। ହଁ ଏବେ ଚଣ୍ଡିଖୋଲଗୋଟେ ମନ୍ଦିର ହେଇଚି ସେଠି ଭାବୁଥିଲୁ ଯିବୁ ଉଁ ଆଉ ଗୋଟା ହୋଉଚି କୋଉଠି କହିଲ ଠିକ୍ ଆମ ବିରଜା ସେଠିକି ଯାଇନି ଯିବା ଟିକେ ଭାବୁଥିଲି।
ଚଣ୍ଡିଗଡ ପାଖରେ ଯୋଉଁ ଛୋଟ କେଦାରନାଥ?
ନାଇଁ ନାଇଁ ନାଇଁ ଆଉ ଗୋଟେ ହୋଉଛି ଜଗନ୍ନାଥ ମନ୍ଦିର ଅଛି କୋଉଠି କହିଲେ? ଆମର କଲେଜ୍ ଚଣ୍ଡି ମନ୍ଦିର ଆଗକୁ।
ହଁ ନୂଆ କ୍ୱାଟି ବୋଧେ ଏବେ?
ନୂଆ ହେଇ ତଥାପି ଯେତେବେଳେ ଦର ଦାରୁ ଫାରୁ ଆସୁଥିଲା। ଜଗନ୍ନାଥଙ୍କ ପାଇଁ ସେତେବେଳେ ଆମେ ଯାଇଥିଲୁ ଗୋଟେ ସାଙ୍ଗଟାର ମୋର ଆଉ ଏବେ। ଏବେ ଆଉ ଯାଇନୁ। ଯେ ସେତେବେଳେ ଆସିଥିଲା ବହୁତ୍ ଲୋକ ହେଇଥିଲେ ବି ଏବେ ଆଉ ଯାଇନୁ ଆମେ। ବହୁତ୍ ଦିନ୍ ହେଗଲାଣି।
ତମ ସାଙ୍ଗେ ତମ ସାଙ୍ଗେ ଗୋଟେ ସାଙ୍ଗ ହୁଅ ନା ପ୍ରକାଶ ହେ ପୁଲା।
ହଁ -ହଁ -ହଁ- ହଁ- ହଁ। ସେ ଟିକେ ଭାରି ଇ ଖେଚଢ ଟୋକା ଟା ଖେଚ ସେ ପିଲାଟା ଭାରି ଖେଚଡ ଟା ଭାରି।
ହଁ କଣ କଣ କ୍ଷେତ୍ର ବାବୁ ଟିକେ ବାଳୁଙ୍ଗା ବାଳୁଙ୍ଗା ହୁଏ ନା।
ହଁ ଟିକେ ବାଳୁଙ୍ଗାତ ଖାଲି ନୁ-ନୁ ନୁଙ୍ଗୁରାମି ଗୁଣ ଟିକେ ଅଛି।
ହୁଁ ଝିଅ। ଝିଅ ପିଲା ନା କହ? ଏ ଆଉ ଦୁନିଆରେ କଣ ଅଛି ସେଇଗୁଡା।
ଚାଷ ଆଇ ଚାଷ ଫାସ ଚାଷ ଫାସ କଣ ହୁଏ ତମ ସେଆଡେ?
ଆମର ଚାଷ ସେଇ ଧାନ ଆଉ କଳା ଚମ୍ପା, ଶୋନ।
ହୁଁ।
ଟାଟାଇନ୍ ହୁଏ ଟାଟାଇନ୍ ଏନା ବନ୍ଦ କରିଦେଇଚନ୍ତି।
ଓହୋ ହୋ ବୋରି ଫୋରି କଣ ଯାଏ ବିଲ ପାଖକୁ।
ହଁ ବୋରିଙ୍ଗ୍ ଅଛି ପା।
ରିଙ୍ଗ୍ ଅଛି?
ହୁଁ।
ଯାହା ହଉ।
ତମ ସେଆଡେ ଭାଇ ଅ
ହଁ ଆମର ବା, ଆମ ଏଇ ବର୍ଷା ଆମର ଆମ ଏଇ ବର୍ଷା ପାଣି କି ଅନେଇବୁ ଆଉ ବର୍ଷା ହେଲେ ଆମ ଚାଷ ହବ, ନହେଲେ ନାହିଁ ଗଲା। ନଈରୁ ପଡିବ ପାଣି ଆଉ ନଈ ତଥାପି ଗୋଟେ ଦେଢ କିଲୋମିଟର ଦୂରରେ, ଆମେ ଅବଶ୍ୟ ଉଁ ଉଁ ଦେ ସେଠୁ ପାଣିକି ବ ବୋଇବ ଆଉ ମ ପକେଇ ଏମିତି ଚାଷ ଚାଲିଛି ଦୁଖେ ସୁଖେ ଆଉ ଆଉ ମୁଗ ଫୁଗ ଚାଷ ସବୁ ହୁଏ। ଆଉ ହଉଛି କଣ କହିଲ? କୋଳଥୋଫୋଳଥ ହୁଏ, କୋଳଥ ଫୋଲଥ ତମ ସେଆଡେ ହୁଏ? କୋଳଥ ଆମର ବିରି ଟିକେ ଏପଟେ ଆଉ କରୁନାହାନ୍ତି ଲୋକ।
ଆମ ଏଠାରେ ନଲିତା ଚାଷ କରନ୍ତି, ନଳିତା ନଳିତା। ହୁଁ ନଳିକା ନା ମୁଗ ନ ହେଲେ ବିରି।
ଓ ହୋ ଓ ହୋ ହ ହଁ ହଁ ଲୋକ ବି ଆଉ ଆଗଭଳି ଟିକେ ଚାଷ କରିବାକୁ ଚାହୁଁନାହାନ୍ତି।
ହଁ, ବିଲ ପଡିଆ ପଇଲାଣି, ଆଉ କଣ କରିବି।
ହୁଁ ହୁଁ। ଆ ଟିକେ ସୁଖିଆତି ଲୋକ ହେଇଗଲେଣି ସବୁ ଆଉ।
ଖଟିବାକୁ ସବୁ ଲୋକ ପଦାକୁ ପଳେଇ ଯାଉଛନ୍ତି, ଏତେ ରେଷ୍ଟିକସନ
କଣ କଥା ରେ ନାଇଁ, ଗାଁ ଲୋକ ଗାଁରେ ଖର୍ଚ୍ଚ ପଦାରେ ଖଟିବି, ସେଇଭଳିଆ ଆଉ। ସେଇ କାମ ପଦାରେ ଯାଇକି କରିବ ପଛେ, କିନ୍ତୁ ଗାଁ ରେ କରିବନି।
ହଁ ଆଉ କେବେ ଆସନ୍ତୁ ଆମ ଆଡେ।
ଆପଣ କେବେ ଡାକିବେ ଆମେ ଯିବୁ, ଆମେ କଣ ମନା କରିବୁ ଯିବୁନି ବୋଲି।
ହଉ ଦେଖିବା ମୁଁ କଲ କରିବି ଆପଣ କେବେ ଫାଙ୍କା ହେଲେ ଆ
ହୁଁ ଉଁ
ବୁଲାବୁଲି ଟିକେ ଭୋଜି ଫୋଜି କରିବା, ଖାଇବା ପିଇବା ଭଲ ଭୋଜି।
ଆଉ କଣ ଆଗରୁ
ଆଁ ଆ
ଆମର ସାଙ୍ଗ ତିନିମୟ ବୋଲି ଗୋଟେ ତିନିମୟ ବୋଲି ଗୋଟେ ପିଲା ଥିଲା, ସେ କୁଆଡେ ଗଲା?
ସି ଏବେ ନୂଆ ନୂଆ ଦୋକାନ କୁ ଯାଇଛନ୍ତି, ଆଜି ପଳେଇଛନ୍ତି।
ହୁ ହୁଁ, ତାଙ୍କ କର ଆଉ
ହ ଆଉ ତାଙ୍କର ତାଙ୍କର ଘି ତାଙ୍କରଅ ଝିଅ ନୁହେ ଘିଅ ଟା ଅଧିକ ତାଙ୍କର। ତାଙ୍କ ଲହୁଣ ତା ଲହୁଣ ଟା ତା ଲହୁଣ ଟା ଜୋର।
ହୁଁ ହୁଁ।
ହୁଁ ଉଁ
ଆଉ କଣ ମାଛ ବାଛ, କଣ କହିଲେ?
ହେ ଭଲ ପିଲା ଟା ଯେ
ହଁ ଭଲ ପିଲାଟି ସିଏ।
ଆଁ ଆ
ହେ ହେ ହେ ହେ ଆଉ
ଆଉ ରାତି କଣ ରୋଷେଇବାସ ଅଛି, ବର୍ଷା ପକୁଡି ଟେ ଟିକେ ଖାଲି ଟେ ଚା ପକୁଡି ଟିକେ ଦରକାର।
ଚାହା ପୁଖୀ ଆମର ପସନ୍ଦ ନହିଁ
ଓହୋ ପକୋଡା ପକୋଡା ଟିକେ ତ ପସନ୍ଦ ଆଉ
ନାଇଁ ସେଗଳିଆ ଆମର ଟିକେ ନାଇ ଥିଲା ଆଉ
ହୁଁ ହୁଁ ହୁଁ ହଁ ଆଉ ଯୋଇଏ କେବେ ଆସନ୍ତୁ ଆମ ଆଡେ ଯୋଉଟା ଭଲ କ ପବଦିନଙ୍କ ହେଲା ହୁଁ ଆଉ ରଜର କୁଆଡେ଼ ବୁଲାବୁଲି ଯାଇଥିଲେ?
ରଜଗୁ ଯାଇନି ବୁଲିବ ପଇସା ପତର ନଥିଲା ପାଖରେ କଣ ବୁଲିବା
ଉୁଁ ହୁଁ ମନ୍ଦିର ଟିକେ ଯିବା କଥା ନା
ହୁଁ ହୁଁ ବର୍ଷା ହେଇନ ଜୋର ହଉଛି କେଉଝର୍ ନା
ହଁ ଓ ଜୋର ପ୍ରଭା
ହୁଁ ଲାଇନ୍ ଫାଇନ୍ ନଉନି ଭାରି ମୋବାଇଲ ଚାର୍ଜ କରିବା ଭାରି ର ପଳଆ
ହୁଁ ହୁଁ
ଆଉ ଟିକେ ଦେଖୁନାହାନ୍ତି ମୋବାଇଲ ଟିକି ଦେଖନୁୁ ବସିକି
ହଁ ମୁଁ କେତେବେଳେ ଫ୍ରି ହେଇକି ତମକୁ କଲ୍ କରିବି ଭାଇ ରଖୁଛି ଆଁ
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ